କ'ଣ କରୁଚନ୍ତି?
ହଁ ଏଇଠି ଅଛି, ଘରେ ଶୋଇଥିଲି।
ଓହୋ ଖାଇସାରିଲିଣି?
ହଁ ଖାଇସାରିଲିଣି। ତମେ?
ହଁ ମୁଁ ବି ଖାଇସିଲିଣି ଆପଣଙ୍କର କଣ ହେଇଥିଲା ଖାଇବାକୁ?
ଆଜି ଭାତ ଡାଲି ପୋଇଶାଗ ବେସର ଅଣ୍ଡା ଭୁଜିଆ।
ଓହୋ।
ତମର?
ମୁଁ ଖାଇଥିଲି ଭାତ ଡାଲମା ଆଉ ଦହି ବାଇଗଣ ହେଇଥିଲା ତ ଖାଇଥିଲି।
ଆପଣର କୋଉଠି ନୟାଗଡ଼?
ଆଜ୍ଞା।
ନୟାଗଡ଼ ର ଆମର ଦଶପଲ୍ଲା।
ପ୍ରପର ଦଶପଲା ନା ସେଇଠୁ ଆଉ କିଛି କିଲୋମିଟର ହବ?
ନା ନା ଦଶପଲା ଯେ ଖମାର ସାଇ ଜାଣିବେ ବି ନା।
ଓହୋ।
ତମର କୋଉଠି ନୟାଗଡ଼ ରେ?
ହଁ ପ୍ରପର ନୟାଗଡ଼।
ପଢା ପଢ଼ି?
ହୁଁ ମୁଁ ଡିପ୍ଲୋମା କରିଛି।
ପ୍ଲସ୍ ଟୁ ପରେ ନା ଡ଼ାଇ
ନାଇଁ ଟେନ୍ଥ ପରେ।
ଓ କେତେ ବର୍ଷ ହେଲା ଦି ବର୍ଷ ନା କଣ?
ନା ନା ଡିପ୍ଲୋମାଟା ଥ୍ରୀ ୟର୍ସ ନା।
ମୋର ଗ୍ରାଜୁଏସନ୍ ସରିଲାଣି।
ଓହୋ।
କୋଉଠି କରୁଛ ଡିପ୍ଲୋମା ନୟାଗଡ଼ ରେ?
ଡିପ୍ଲୋମା ଓଡ଼ଙ୍ଗାରେ କରୁଛି ଗମେଟ୍ ପଲିଟେକ୍ନିକ ନାଁରେ।
ଓ ହ।
ପ୍ରାଇଭେଟ ଗୋଟେ ଅଛି ଗମେଟ୍ ଗୋଟେ ଅଛି ନାଁ ମୁଁ ଗମେଟ୍ ଟାରେ କରୁଛି।
ହୁଁ ପ୍ରାଇଭେଟ ର ଅଛି ଗୋଟେ ଆମର ନୂଆ ଗାଁରେ ଗୋଟେ ପିଲା କରିବ ବୋଲି କହୁଥିଲା ତ।
ଓ ପ୍ରାଇଭେଟ୍ ହେଲା କୁମଣ୍ଡ।
କୋଉଠି ମୁଁ ଜାଣିନି ଠିକ ସେ।
ହଁ ମୁଁ କରୁଛି ଗଭର୍ଣ୍ଣମେଣ୍ଟରେ।
ନୟାଗଡ଼ ରେ ବି ତ ଅଛି ଗୋଟେ ବୋଧେ?
ନା ଆଡରେ ଗୋଟେ ଅଛି ହଁ ସେପଟେ ଗୋଟେ ଅଛି।
ସେଟା ଗଭର୍ଣମେଣ୍ଟ ର ବୋଧେ କି ଓହୋ। ଟେନ୍ଥରେ କେତେ ମାର୍କ ଥିଲା କି?
ମୋର ଟେନ୍ଥ ଥିଲା ସିକ୍ସଟି ସେଭେନ୍ ପରସେଣ୍ଟ।
ଆ ତ ପ୍ଲସ ଟୁ କଲନି ଡିପ୍ଲୋମା କାଇଁ କଲ?
ପ୍ଲଶ ଟୁ କରିଥାନ୍ତି ଯେ ଡିପ୍ଲୋମା ଟା ନେଇଗଲେ ଆଉ।
ପ୍ଲସ ଟୁ କରିକି ପ୍ଲସ ଟୁ ପରେ ନହେଲେ ନାଇଁ ତା କରିଥାନ୍ତ ଡିପ୍ଲୋମା।
ପ୍ଲସ୍ ଟୁ ପରେ ଆର୍ଟସ ନେଇ କରିଥାନ୍ତି ଯେ ଟାଇମ ଲସ୍ ହବ ବୋଲି ଟେନ୍ଥ ପରେ କରିଦେଲି ଆଉ।
ଏବେ ଡିପ୍ଲୋମା ପରେ କଣ କରିବ ଭାବିଛ?
ିପଣା ପରେ ବିଟେ କରିବି ବିଟେ କରିସାରିଲା ପରେ ଦେଖିବା କଣ ହେଉଛି ଆଉ ଯଦି ଟାଇମ ଥିବ କି କଣ ଆମେ ଟିକେ ଦେଖା ଯାହା ଗୋଟେ ଭାବିବା ଆଉ।
ନଁ ଯଦି ପ୍ଲସ ଟୁ ମାନେ ବିଟେକ୍ ଟା ଗୋଟେ କ୍ୟାରିୟର ତାର ଗୋଟେ ଏମତି କିଛି ସେଟେଲ ନାହିଁ।
ହୁଁ।
ବିଟେକ୍, ବିକମ୍, ଏଗୁଡାକ ଟିକେ ଇଏ ନାହିଁ। ତାର କ୍ୟାରିୟ ହିଁ ନାହିଁ ଗୋଟେ। ଜବ୍ ଅପର୍ଚୁନିଟି ସେତେ ନାହିଁ, ସେଗୁଡାକେ।
ନାଇଁ, ନାଇଁ। ଡିପ୍ଳୋମା କରି, ବିଟେକ୍ କଲେ, ଜବ୍ ଅପର୍ଚୁନିଟି ଅଛି। ଅଛି ଯେ। ହଁ, ଗମେଣ୍ଟର, ଗମେଣ୍ଟର ଅଛି। ପ୍ରାଇଭେଟ୍ର ଭି ଅଛି।
ହଁ।
ଯଦି ଆପଣ ଗମେଣ୍ଟରେ କରିଥିବେ, ତ ଆପଣଙ୍କୁ ଟିକିଏ ଅଧିକ ଫାସିଲିଟିସ୍ ମିଳିବ।
ହୁଁ, ହୁଁ।
ଆଉ ଯଦି ପ୍ରାଇଭେଟ୍ରରେ କରିଥିବେ ଟିକେ କମ୍ ମିଳିବ ଆଉ ମୁଁ ଗମେଣ୍ଟରେ କରିଛି ନା ଏବେ ଟି ଡିପ୍ଲୋମା ଟା ଯଦି ପ୍ରାଏ ଯଦି ବିଟେକ୍ ଟା କରିଦେଲି ଗମେଣ୍ଟରେ ଯଦି ଆସିଲା ହାରି ତାହେଲେ ଭଲ ହବ ଯଦି ନ ଆସିଲା ତ ବିଟେକ୍ ଟା ପ୍ରାଇଭେଟରେ କରିବାକୁ ପଡିବ ଆଉ।
ହଁ ନାଇ ବିଟେକ୍ ହେରିକା କଲେ ନା ଏ ଯୋଉ ଇଫୋସିଟି ହେରିକା ଯୋଉ ଭୁବନେଶ୍ଵରରେ
ହୁଁ, ହୁଁ ଓହୋ। ଦେଖିବା, ପଢୁଛି ତ ଏବେ ଦେଖାଯାଉ କଣ ହଉଛି ଆଗକୁ।
ହଁ।
ହୁଁ ଆପଣ?
ମୋର ଗ୍ରାଜୁଏସନ ସରିଲାଣି ମୁଁ ଡିଫେନ୍ସ ପାଇଁ ପ୍ରିପେୟାର ହଉଛି।
ଡିଫେନ୍ସ ଲାଇନରେ।
ହୁଁ।
ଓହୋ।
ଦେଖାଯାଉ ଚାଲ ଚି ହଁ, ମୁଁ ଟିକେ ଆସିଛି ହାରି ଆଡେ ମୋ ଦିଦି ଘରକୁ ତ।
ଓହ ଦଶକିଲୋ ନା ତାଠୁ ଆଉ କେତେ ବାଟ?
ମୁଁ ଆସିଛି ବୌଦ୍ଧ।
ଓହୋ ବୌଦ୍ଧରେ ଅଛନ୍ତି ଏବେ ଆପଣ?
ହଁ ଏଇଠି ନେଟୱାର୍କ ଆସୁଛି ଭଲ ତ ଏଇଥିପାଇଁ ଏଇଠି କରୁଛି ଆଉ।
ଓହୋ।
ଆମ ଆମର ସେଠି ଗାଁରେ ଟିକେ ନେଟୱାର୍କ ଆସୁନି।
ଓ ମ ଆଉ ଆପଣ ହୁଁ ଘରେ ସବୁ ଭଲ ଅଛନ୍ତି। ଆପଣଙ୍କର?
ହଁ ଅଛନ୍ତି ସେମିତି ଆଉ କିଏ କିଏ ଅଛନ୍ତି ସବୁ ଘରେ? ଭାଇ, ଭଉଣୀ
ଘରେ ମୁଁ, ବାପା, ମାମା। ଆଉ ମୋର ଜଣେ ଦିଦି ପ୍ଲସ୍ ଥ୍ରୀ କରୁଛି ସେ।
ହୁଁ ପ୍ଲସଥ୍ରୀ କଣ ଫାଷ୍ଟ ଇୟର ନା କଣ?
ହୁଁ ଫାଷ୍ଟ ଇୟର, ସେକେଣ୍ଡ ଇୟର ବୋଧେ।
ଏଇଟା ସେକେଣ୍ଡ ଇୟର ହେଲା।
ହଁ। ଆଉ, ଆପଣ ରଜକୁ କୁଆ ଯାଇଥିଲେ? ଓମେନ୍ସ କଲେଜ
ନୟାଗଡ଼ ରେ।
ହଁ।
ମୁଁ ରଜକୁ କୁଆଡେ ଯାଇନି ମୋ ଦେହ ଖରାପ ଥିଲା ତ ଏମିତି ମେଡିକାଲରୁ ଘର, ଘରରୁ ମେଡିକାଲ ଏମିତି ହେଲି। ଆଉ କୁଆଡ ବୁଲାବୁଲି କରିପାରିଲିନି।
ଓହୋ। ଏବେ ଭଲ ହେଇଗଲାଣି ଦେହ?
ହଁ, ଭଲ ଅଛି। ମେଡିସିନ କଣ୍ଟିନ୍ୟୁ କରୁଛି ତ ଭଲ ଚାଲିଛି।
କଣ ହେଇଛି କି?
ମୋର ପେଟରେ ଟିକେ ପ୍ରୋବ୍ଲେମ୍ ଅଛି ତ
ଓହୋ।
ସେଇ ଆଡୁ ଶିଆଡୁ ଖାଇକି ଏ ହେଇଯାଇଛି ଏମିତି ଆଉ।
ହଉ ମେଡିସିନ କଣ୍ଟିନ୍ୟୁ କଲେ କମିଯିବ।
ହଁ କଣ୍ଟିନ୍ୟୁ କରୁଛି ଏବେ ନୟାଗଡ଼ ଯାଇଥିଲଥିଲୁ ତ ସେଠୁ କଣ୍ଟିନ୍ୟୁ କରୁଛି ଏବେ ପ୍ରାଇଭେଟରେ ଦେଖେଇକି
କୋଉଠି ଦେଖେଇଥିଲେ ପ୍ରାଇଭେଟ
ହୁଁ, ମାତୃଶକ୍ତି।
ଓହୋ, ମାତୃଶକ୍ତି ରେ ଦେଖେଇଥିଲେ?
ହଁ, ତରୁଣ ଶତପଥି ଡକ୍ଟର।
ହୁଁ। ମାତୃଶକ୍ତି, ଭଲ ଡକ୍ଟର ବି ଆସନ୍ତି ସେଠିକି ତ।
ହଁ ପେଟର, ଏଇ ଗାଇନିକିର ସେ ଅଛନ୍ତି ଭଲ ତରୁଣ ଶତପଥୀ ତ, ତାଙ୍କୁ ଦେଖେଇଥିଲି।
ଓହୋ, ଭଲ ଆଉ।
ଦେଖେଇକି ଆସିଥିଲି ଆଉ, ତମ ଦିଦି କଣ ଆର୍ଟସ ନା ସାଇନ୍ସ?
ନାଇଁ ସେ ଆର୍ଟସ
ଓ ତମେ ସାନ, ଏ ସରି ତମେ ବଡ ବା ତାଙ୍କଠୁ?
ନାଇଁ ନାଇଁ, ମୁଁ ସାନ।
ଆଉ ତାଙ୍କର ପ୍ଲସ ଥ୍ରୀ ସେକଣ୍ଡଇଅର ତମର ଏଟା ତିନି ବର୍ଷ।
ହଁ, ମୁଁ ସେଇଟା ତିନି ବର୍ଷ ହେଇନି, ମୋର ଥାର୍ଡ଼ ଇଅର ହେଇନି, ଫାଷ୍ଟ ଇୟର୍ ଶେଷ ହେ ହୋଇକି ସେକେଣ୍ଡ ଇୟରରେ ଏବେ ହେବ ଆଡ଼ମିସନ୍ ଏକରେ ଡେଟ୍ ଅଛି।
ହରି ଆଡମିସନ
ହଁ ରିଆଡମିସନ ହବ, ଏକରେ ଡେଟ୍ ଅଛି ଇ ଏକ ତ ଆଜି, ମୁଁ ଯିବି ଦୁଇ ତିନି ରେ ଯିବି ଆଉ, ଆଡମିସନ କରିଦେବି ଯାଇକି ଆଉ।
ଆଛା।
ପାଖବାଟ ତ, ମୁଁ ନେଇକି ସାଙ୍ଗେ ସାଙ୍ଗେ ଆଡମିସନ କରିକି ଆସିବିହାରି। କ୍ଲାସ ଷ୍ଟାର୍ଟ ହେଲେ ଯିବି ଆଉ, ଏ ଟୋଣ୍ଟି ଥ୍ରି କିଲୋମିଟର ହବ ବୋଧେ।
ହଷ୍ଟେଲ, ହଷ୍ଟେଲରେ ରହୁନ କି? ନା ଯିବା ଆସିବା?
ନାଇଁ, ରହୁଛି ମୁଁ ମେସରେ।
ଓ, ମେସରେ ଫିସ୍ ତ ଦଉଥିବ, ମେସଫିସ୍ କେତେ ନଉଛନ୍ତି?
ରୁମ୍ ଫିସ୍ ନଉଛନ୍ତି, ମିଶିକି ଆମେ ରହୁଛୁ ଚାରିଜଣ।
ଆଛା, ଘର ଭଡା ନେଇକି ରହୁଛ ଅଲଗା।
ହଁ।
ଓହୋ, ଆଉ କଲେଜରେ ଏମିତି ନାହିଁ?
କଲେଜରେ ଅଛି, ହଷ୍ଟେଲ ଅଛି ଯେ, ଏ ହଷ୍ଟେଲରେ ଥିଲି ଯେ ଏବେ ଦେଖାଯାଉ କଣ ହଉଛି ଆଉ। ଥିଲି ହଷ୍ଟେଲରେ, ଏବେ ଭାବୁଛି ମେସ୍ ନେଇକି ରହିବି ବୋଲି। କାହିଁକି ନା ହଷ୍ଟେଲରେ, ହଁ ସେଇଟା ସେଇଟା
ଏଇ ଖାଇବା ଭଲ ନୁହଁ, ଟିକେ ପୁଣି ନିଜ ପର୍ସନାଲ୍ ଲାଇଫ୍ କୁ ଟିକେ ବୁଲାବୁଲି କରିବାର ଅଛି ନା। ହଷ୍ଟେଲରେ ମେସ ନେଇକି ଭଲରେ ରହିଲେ ଭଲ। ମେସ ରେ ତିନି ଚାରି ଜଣ ହେଇଯିବ ଯଦି, କମ ପଇସା ହବ।
ବି ସେତିକି, ତ ଦେଖାଯାଉ ଆମେ ଭାବିଛୁ କେତେ ଜଣ ସାଙ୍ଗ ମେସ୍ ନେଇକି ରହିବୁ ବୋଲି।
ମେଶ ନେଇକି ରହିଲେ, ଘର ଭଡା ଟା କମ ପଡିବ ତମକୁ, ଖାଇବା ନିଜେ କରିକି ଖାଇବାକୁ ପଡିବ ଆଉ।
ହଁ, ନିଜେ ଟିକେ କରିକି ଖାଇବାକୁ ପଡିବ ଆଉ।
ହଁ ଖାଲି କଲେଜ ଟାଇମ ରେ କଲେଜ ଯିବ ଆଉ ବାକି ତ ଟାଇମ ତମ ମନ ଇଛା ତମେ ଯାହାବି କରିପାର? ମେସଟା ଟିକେ ଭଲ ତମେ ତାଙ୍କ କେଆର ରେ ରହିବ, କିଛି ବି ପ୍ରୋବ୍ଲେମ ହେଲେ ସେମାନେ ହ୍ୟାଣ୍ଡେଲ କରିବେ।
ହୁଁ ହୁଁ, ଭାବିବୁ ଦେଖିବା କଣ କରିବୁ କଣ ନାହିଁ ଆଉ।
ହଁ ଟେନ୍ଥ କୋଉଠି? ନୟାଗଡ଼ କଲେଜରେ?
ନାର୍ଡ ସ୍କୁଲରେ, ବ୍ରଜେନ୍ଦ୍ର, ବ୍ରଜେନ୍ଦ୍ର ହାଇସ୍କୁଲ୍, ହୁଁ ହୁଁ ବ୍ରଜେନ୍ଦ୍ର ହାଇସ୍କୁଲ।
ମୁଁ ଯାଇଥିଲି ଥରେ ସେ ସ୍କୁଲକୁ।
କଁ ପାଇଁ?
ସେ ସାଇନ୍ସ ପ୍ରୋଜେକ୍ଟ ରେ, ଅ ଅଷ୍ଟ ଅଷ୍ଟମ କ୍ଲାସ ରେ ଯାଇଥିଲି। ସେଇଠି ରହିଥିଲୁ ତିନି ଦିନି, ମାନେ ମୋର ଅଷ୍ଟମ କ୍ଲାସ ହେଇଥିଲା। ସାଇନ୍ସ ପ୍ରୋଜେକ୍ଟ ନେଇକି ଯାଇଥିଲୁ ସେଇଠିକି ରହିଥିଲୁ ସେ ଯୋଉ ତା ଆଗକୁ କଣ ଗୋଟେ ଅଛି? ସ୍କୁଲ ଛୋଟ ସ୍କୁଲ ପରିକା ଗୋଟେ ସେଇଠି ରହିଥିଲୁ।
ଗାର୍ଲସ ହଷ୍ଟେଲ ଭିତରେ ଭିତରେ ବୋଧେ ରହିଥିବେ?
ହଁ ଗାର୍ଲସ ହଷ୍ଟେଲ କି କଣ ମୁଁ ଜାଣିନି ସେଇଟା ଗୋଟେ ଘର ଥିଲା ଏମିତି ଏନ୍ ଏସ ସି ଅଫିସ ପରିକି ଗୋଟେ ଘର ହେନ୍ତି ସେଇଠି ସେଠି ରହିଥିଲୁ ଏଇଠି ଆସିଥିଲୁ ପ୍ରୋଜେକ୍ଟ ପାଇଁ ସେଠିକି ଯାଇଥିଲୁ ଆଉ
ଓହୋ ଏବେ ଡିଫେନ୍ସ ଲାଇନ୍ ପାଇଁ ପ୍ରିପେରାସନ।
ହଁ। ଗ୍ରାଜୁଏସନ୍ ସରିଲାଣି ତ ଆଗରୁ ବି ମତେ ଟିକେ ଟିଚିଂ ଲାଇନ୍ ଯିବାକୁ ଇଛା ନୁହେଁ ହେଲେ ଘରେ ଏମିତି କହିଲେ ଡିଫେନ୍ସରେ କଣ ଯିବୁ ଝିଅ ଟା ଟିଚିଂ ଲାଇନ୍ ଟିକେ କରେ ମୁଁ କିହିଲ ନାଇଁ ମୋ ଇଚ୍ଛା ନା ତମ ଇଚ୍ଛା? ମୋ ଦ୍ଵାରା ମୋ ଦ୍ଵାରା ଯୋଉଟା ହବ ମୁଁ ସେଇଟା କରିବି ନା।
ହୁଁ ହୁଁ ଭଲ।
ଆଉ ସେମାନେ କହିଲେ ଯେ ମୁଁ କହିଲେ ନାଇଁ ତମ ତ ତମେ ସେମାନଙ୍କ କହିବା ଅନୁସାରେ ବିଇଡି ଟା ଖାଲି ପକେଇ ଦେଇଥିଲି ଏକ୍ସାମ ଟା ଦେଇଦେଇଛି। ମୁଁ ମୁଁ ମୋର ଡିଫେନ୍ସ ପାଇଁ ପ୍ରିପେୟାର ହଉଛି ଆଉ ଡିଫେନ୍ସ ର ଏକ୍ସାମ୍ ବି ଦେଇଛି ଗୋଟେ ଦିଥର ଦେଇଛି
ଓହୋ।
ଯେତ ଦେଲିଣି ଏଇଟା ଆଉ ଗୋଟେ ପକେଇଛି ତ ଦେଖାଯାଉ ଏକ୍ସଜାମ୍ କେବେ ହଉଛି?
ଓହୋ। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ଅଛନ୍ତି ସବୁ ମୁଁ ତ ଇଆଡେ ମୁଁ ଆଉ କଲ୍ ବି କରିନି ସେମାନଙ୍କୁ
ଆପଣ ଜଣେ ନା ଆପଣଙ୍କର କିଏ ଭାଇ ବି ଅଛନ୍ତି?
ମୋର ବଡ ଭାଇଟେ ଅଛି ସେ ପଢୁଛି।
ଓହୋ କଣ ପଢୁଛନ୍ତି?
ସିଏ ସିଜିଏଲ ପାଇଁ ବି ପଢ଼ୁଛି।
ହଁ ଆପଣ ଏବେ ଦିଦୀଙ୍କ ପାଖରେ ଅଛନ୍ତି ଆଉ
ହଁ ମୁଁ ଆସିଚି ବାରି ଇଆଡ଼େ ଆଉ
ଓ ହୋ।
ଯିବାର ଅଛି କାଲି ପର ଦିନ ଆଡକୁ ଯିବି ଗାଁକୁ ଆଉ
ଦଶପଲା।
ହଁ। ଗଲେ ତ ସେଇଠି ନେଟୱାର୍କି ହିଁ ଆସୁନି କାହା ସ କଥା ହେବି ହେଇ ହଉନି?
ଓ ଛାତ ଉପରେ ଆସୁନି?
ହଁ ଛାତ ଉପରେ ଆସୁଛି ଯେ ରାତିରେ ପୁଣି ଘରେ ଘରେ ରହିକି ପୁଣି ଏତେ ଟାଇମ ଯାଇକି ଛାତ ଉପରେ କଥା ହବା ବି ପସିବୁଲ ନୁହେଁ। ଗାଳି ଗାଳି କରିବେ ଗାଳି କରିବେ କେତେ କଥା ହେଉଛୁ କା ସହ ଏମିତି
ଘରେ ଆଉ ବୁଝୁଛନ୍ତି କି ଏମିତି ବୋଲି।
ହଁ ଘରେ ଜାଣିବେନି ଯେ ଏଇଠି କରୁଚି ଏଇଟା କରୁଚି କଣ କ କହିବେ ଏତେ ଟାଇମ କଣ କଥା ହଉଚୁ ଦଶ ପନ୍ଦର ମିନିଟ୍ କଥା ହଵୁ ତା ଏମିତି ଘଣ୍ଟା ଘଣ୍ଟା ଧରି କଥା ହବୁ।
ହୁଁ ହୁଁ ଠିକ୍ ଠିକ୍।
ଏମିତି କହୁଛନ୍ତି ଏଇଥିପାଇଁ ମୁଁ ଏଇଠି କେ କରୁଛି ଏବେ ଆଉ
ଓହୋ। ଆପଣଙ୍କ ଦେହ ଭଲ ଅଛି?
ହଁ
ହଁ ହଉ ତାହେଲେ ଆଉ
ହଉ।
ହଉ ରଖିଦଉଛି ମୁଁ?
ହଁ।
ଠିକ୍ ଅଛି।